ଭଲ ଅଛି ତମେ?
ମୁଁ ବି ସେଇଆ ଭଲ ଅଛି ତମ ତମ ମୁଁଡ୍‌ କାଇଁ ଭଲ ଲାଗୁନି ମତେ ଜଣାପଡୁଛି।
ଉୁଁ ମୁଁଡ଼୍ ଖରାପ ହେଇକି ଅଛି ଘରେ ଟିକେ ଚିଡି ଯାଇଚନ୍ତି ସେଥିପାଇଁ ଆଉ।
କଣ ପାଇଁ ଚିଡି ଯାଇଚନ୍ତି ଘରେ?
ଏ ବିଲକୁ କିଏ ଯିବ ବିଲକୁ କେତେ ଯିବ ବିଲକୁ। କେତେ କାମ କରିବ ସେଠି।
ଓହୋ। ସେଇଥି ପାଇଁ ତମ ସାନ ଭାଇକା ଆଉଛନ୍ତି ଏବେ। ତମ ସାନ ଭାଇ ଆଉଚନ୍ତି ସେପର୍ଟରେ।
ଭଲ ହଁ
ସେ କଣ ଯାଇନି ବିଲକୁ
ସିଏ କେଜାଣି।
ଯାଇନୁ ବିଲକୁୁ ନା।
ନା ସେ ବିଲକୁ ଯାଇନିହାନ୍ତି।
ହୁଁ।
ହୁଁ କେଜାଣି ତାକୁ ପଚାରିଲେ ସେ ଦବ ଲୋକ କହିଲା ମୁଁ ଗୋଡ ହାତ ଧୋଇବିନି କାଦୁଅ ହେଇଯିବ ଗୋଡ ସେଥିପାଇଁ ଯିବିନି।
କଣ ମାନ୍ଦା ଧଳିଆ ଜଣାପଡ଼ୁଚି।
କୁଆଡ଼େ। ମୁଁ ନିଜେ ଯ ଦି ହାତ ଅଛି ଆଉ କରିଦବ।
ହ୍ୟାଲୋ।
ହୁଁ।
ଶୋଇ ଥିଲା ନା ଉଠିକି ଆଇଚି। କେଲି କାମ କରିବ। ଫୋନ ଦେ ଏମିତି ରୋଲ କରୁଚି ଆସିଚି।
ହଁ ସେଠି ରଙ୍ଗ ଦେଖଉନି ଯାହା ହେଲେ ଯାଉଛି ତ ବଣ୍ଡି କରିବାକୁ।
ଓ, ହୋ, ହଁ।
ତ ବୁଢ଼ୀ ମାଆ ମୋତେ କହୁଥିଲା ସୁଇମିଙ୍ଗ କାଳେ ଜିମ୍ ଯାଉଚି ଜୁମ୍ ଜୁମ୍ କ ଯାଉଚି କଣ ଡେଲି।
ଦଟା ଜୁମ୍ ନା ଜିମ୍ ଏଖଣ ଡେଲି ପଇସା ଦରକାର ଜୁମରେ। ନା ତ ଡେଲି ପଇସା ନେଇକି କେତେ ଟଙ୍କା? ଡେଲି ଶହେ ଟଙ୍କା କଣ କି ଜିମ୍ କରୁଚୁ କି?
କେଆଣୀ? ହୁଁ ମାସ କୁ ତିରିଶି ହଜାର ଟଙ୍କା ତିରିଶି ଦିନ ରେ। ସରି ତିନି ହଜାର ଟଙ୍କା ତିନି ହଜାର ଟଙ୍କା ମାସକୁ ଆଉ ଜିମ୍ ଫିଶି ଥି ଅଲଗା ଆଉ।
ହୁଁ ଜିମ୍ ଫଷ୍ଟା ଅଲଗ ଜିମ ଆଡ଼ମିଶନ୍ କରିଦେଇ।
ହୁଁ।
ଏ ଶଳା।
ହୁଁ।
ପଇସା ରଖି ରଖି ରଖି ରଖି ରଖି ରଖି କରିଦେଲି କରିଦେଇଛି ଜିମି ଆଡ଼ମିଶନ ଆଉ ହେଁ। ନାଇଁ ହଁ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। କଟିନି କିଛି କଟିନି ହୋଲ୍ଡ ରେ ଅଛି। ହ୍ୟାଲୋ ହ୍ୟାଲୋ। ଆଉ ମୋର ଚା ମୋର ଏସିନ୍ ଥାଉ କିଛି ନାହିଁ ତୁ ମେସେଜ୍ ଦଥା। ହଉ ଚାଲିଛି ଆଉ ହ୍ୟାଲୋ କଲ୍ କଟିନି। ହେଲା।